ହାଲୋ। ନାଁ
ଶୁଭୁଚି?
ହଁ। କଣ କରୁଛ?
ଦୋକାନ
କି ଦୋକାନ?
କହିଲି ମେଡ଼ିସିନ ଷ୍ଟୋର।
ହାଁ ହାଁ କୋଉ ଗାଈଟା।
ସୁବୁନି ସେପଟୁ ଭଏସ ତମର।
କଣ ଭଲ ହଁ ପା। ହ୍ୟାଲୋ।
ାଇ
ସବୁ ଭଲ?
ହଁ ଭଲ ତୁମର ସବୁ ଭଲ ତ?
ହୁଁ।
ଆଉ କଣ କରୁଛ କଣ?
ବସିଛି। କଣ ଖାଇଛ?
ଭେଣ୍ଡିଆେଳୁ ଭଜା, ମାଛ ଭଜା ପଖାଳ ଆଉ।
ତମେ?
ଭଜା ପଖାଳ।
ଆଛା। କୁଆଡେ-କୁଆଡେ ରଜରେ ବୁଲାବୁଲି କଲ କି ନାଇଁ?
ହଁ ସେଇ ଗାଁରେ ବୁଲାବୁଲି କରିବା ଆଉ। ଆଉ ତମେ?
ହୁଁ ସେଇ ଭାଳିଆ ଯାଇଥିଲୁ ବୁଲିବା ପାଇଁ ବାହାରେ ଆଉ।
ଆଉ କୋଉଦିନ ଆଉ ତୋର ଭଲନି ଆଉ କଣ? ଦେଇ ଦେଇ ଛନ୍ତି।
ଶଭୁନି।
ମେଡ଼ିସିନ୍ ଷ୍ଟୋର। ତମ ମେଡ଼ିସିନ୍ ଷ୍ଟୋର ତମର ନା ଆଉ କିଏ ଯାଇଛି?
ନା ନା ଭାଇ
ଓହୋ ହଁ। ଦେଖ ହାଲୋ।
ହୁଁ କୁହ? ତମେ କଣ ପଢାପଢି କରୁ ଛକି ନାଇଁ?
ହାଲୋ।
ହାଲୋ।
ହାଲୋ।
ହାଲୋ।
ଶୁଭୁନି?
ହଁ।
ହଁ ମୁଁ କହିଲି କଣ ପଢା ପଢି କରିଛ ନା ନାଇଁ?
ହଁ ମୋର ପ୍ଲଷ୍ ଟୁ। ତମର?
ସଇଲା ପ୍ଲସ୍ ଥ୍ରୀ ଆଉ।
ପ୍ଲସ୍ ଥ୍ରୀ ସାରିଲା।
ହୁଁ।
ପ୍ଲସ୍ ଥ୍ରୀ କଣ କରଛ ସାଇନ୍ସ ଆର୍ଟସ୍ କମର୍ସ କୋଉଟା?
ଶୁଭୁନି? ଭଏସ୍ ଟା ଶୁଭୁନି
ହାଲୋ। ଏବେ ଶୁଭିଲା?
ହଁ ହଁ ବାହାର ଭଏସ୍ ଟା ଶୁଭୁଛି ଜୋରେ ବେସି, ତମ ଭଏସ୍ ଟା କମ୍ ଶୁଭୁଛି।
ହଉଚି ପ୍ଲସ ଟୁ ସରିଲା ମୋର ଏବେ।
ଓହୋ, ପ୍ଲସ୍ ଥ୍ରି ଆଡମିଶନ୍ କରିବ?
ହଁ।
କଣ କରିବ ନା କମର୍ସ?
ମୁଁ ପ୍ଲସ୍ ଥ୍ରୀ କରିବିନି।
ନାଇଁ।
ପ୍ଲସ୍ ଟୁ କଣ କରିଥିଲ କି?
ପ୍ଲସ୍ ଟୁ ଆର୍ଟ୍ସ କରିଚି।
ଯଦି-ଯଦି ପ୍ଲସ୍ ଥ୍ରି ନ କରିବ ସେଇ ଡିପ୍ଲୋମା ଆଉ ତ କିଛି ନାହିଁ।
ସେଇ ଡିପ୍ଲୋମା କରିବି।
ହୁଁ ପ୍ଲସ ଥ୍ରୀ କରିକି ଲାଭ ନାହିଁ ଯଦି ଆଗକୁ ନ କରିବ।
ଆଉ କଣ ସବୁ ଭଲ?
ହଁ।
ଆଉ କଣ?
କ୍ରିକେଟ୍ ଖେଳନ୍ତିନି?
ଶୁବୁନି।
ମୁଁ କହିଲି କ୍ରିକେଟ୍ ଖେଳ?
ହଁ, ତମେ?
ହଁ ମୁଁ ଆଗରୁ ଖେଳୁଥିଲି ଏବେ ଦୋକାନ ରହିଲା ପରେ ଆଉ ଆଉ।
ଆଜି ଦୋକାନ ଆଇଚ ନା ନାଇଁ?
ହଁ ଦୋକାନରେ ପା ଅଛି।
ଏଇନା କେହି ଲୋକ ନାହାନ୍ତି?
ସକାଳେ ଦୋକାନ୍ ଫାଙ୍କା ଥାଏ ବେଶି ଟାଇମ୍। ଲୋକ ଆସନ୍ତି ଅଳ୍ପ ରାତିରେ ଲୋକ ପ୍ରାୟ ଥାଆନ୍ତି ବୋଲିି ରାତିରେ ମୁଁ କଥା ହୁଏନି।
ହୁଁ, ଆଉ ଏଟା ତମର ଫାଷ୍ଟେ ନା ଆଗରୁ କେବେ କରିଚ ଇଏ?
କୋଉଟା?
ଆଗରୁ କ ଆଗରୁ କେବେ କଣ ଟାସ୍କ ପୂରଣ କଲଣି ନା ନାଇଁ ଏଇଟା ଫାଷ୍ଟ?
ଏ ନା-ନା ଏଟା ମୋ ଭାଇ ମତେ ଦେଇଚି, ଯିଏ ଆଡମିନ୍ ନୁହଁ ଗ୍ରୁପ୍ ର ଗ୍ରୁପ୍ ରେ ଅଛ ନା ତମେ?
ହଁ।
ଆଉ ଆଗୁରୁ କଣ ଟ୍ୟାକ୍ସ ପୂରଣ କରିଚ ନା ଏବେ ଏଇଟା କରୁଚ ତମେ ଇଏ। ନାଇଁ ମୋର ତ ଫାଷ୍ଟେ ଆଉ।
ମୋର ଫାଷ୍ଟେ, କେତେଟା ହେଇଚି ତମର?
ମୋର ହେଲା ଏଇଟା ପନ୍ଦର ଟା, ତମର?
ମୋର ଏଇଟା ହେଲା ଦଶଟା ହବ କିନ୍ତୁ ମୋର ଆସିଚି ପଇସା।
ଦଶଟାରେ ଆସିଯାଇଚି?
ଆସିଚି ମାନେ କୋଉଟା କହିଲ, ମୁଁ କଲ୍ ରିସିଭ୍ କରେ ସେଗୁଡାକ ଆସିଚି।
ଓହୋ।
ହଁ, ବେଶୀ ଆସିନି ଶହେ ପଞ୍ଚାଅଶୀ ନା ଦୁଇଶହ କେତେ ଆସ୍ଚି ଆଉ।
କେତେଟା?
ମାନେ ରିସିଭର ରିସିଭର କେତେ ଆସିଛି କେଜାଣି, କେତେଟା ଆସିଛି କେତେ ପେମେଣ୍ଟ ରହିଛି।
ହଁ। ହ
ତ କୋଡିଏ ଟା ହେଲା ସେଇ ଗ୍ରୁପ ରେ କୁହ ସେଇ ଦିଦିଙ୍କୁ କୁହ ଭାଉଜଙ୍କୁ କୁହ।
କୋଡିଏ ଟା ହେଲେ କହିବି ନା ତିରିଶ ଟା?
ପନ୍ଦରଟା ହେଲେ ସେଟା ଷ୍ଟାର୍ଟ ହେଇଯିବ ପନ୍ଦର ଟା କୋଡିଏ ଟା ହେଇଗଲା ମାନେ କହିଯିବ ସେ ଅଲଗା ଟାସ୍କ ବୋ ତ ଦେଇଦେବେ।
ଆଉ ମତେ ଗୋଟେ ସାଙ୍ଗ ଟା କହିଲା ତିରିଶ ଟା କରିଲେ କହିବୁ।
ତତିରିଶ ଟା କଲେ କଣ ପନ୍ଦର ଟା ରୁ ଷ୍ଟାଟ୍। ହଉ ଦେଖ ସିଏ ଯଦି କହିଲେ ତାହେଲେ ହେଇଥିବ। ମୁଁ ବି ତ ମୁଁ ପନ୍ଦରଟା ହେଲେ ଦେଖିବା କହିବି ତାଙ୍କୁ। ସେ ତ କହିଥିଲେ ପନ୍ଦର ଟା ହେଲେ କହିବୁ।
ହଁ ହଁ।
ସେତ ଗ୍ରୁପ ରେ ମେସେଜ କରିଥିଲା ପନ୍ଦରରୁ ତିରିଶ ହେଲେ ମେସେଜ କରିବ ଆଉ।
ହଁ ହଉ।
ଏସବୁ କଥା ହବା କଥା ଏଠି।
ଆଁ
ମୁଁ ଜାଣିନି ଏସବୁ କଥା ହୁଅନ୍ତି କି ନାହିଁ।
ହଁ ହଉ ଆଉ।
କଡ଼ ଛାଡ ଅଲଗା କଥା କଣ କୁହ?
ଆଉ ଏବେ ଦୋକାନରେ କିଏ କିଏ ଅଛ?
ଏଇ ମୁଁ ଏକା ବସିଛି। ଲୋକ ଆସିୁଛନ୍ତି ଏବେତ ଦୁଇ ଚାର ଦୁଇ ଛ।
ହଁ ତମର ନା ଏଥିରେ ତ ପଚାରିବା କଥା ନୁହଁ
ହୁଁ
ଏଇ ଘର ଫର ଲୋକେସନ ଫୋକେସନ୍ ଏରା ପଚାରିବା କଥା ନୁହଁ।
ଲୋକେସନ ନା ନୁହ କିନ୍ତୁ ଘରେ କଣ ଅଛନ୍ତି କଣ ଖାଇଛ କୋଉଠି ବୁଲିବାକୁ କାଇ ଯାଇଛ ନର୍ମାଲ କଥା ହେଇପାରିବ ଆଉ।
ହଁ।
ଖାଲି ଏଥିରେ ଭାଷା ଭାଷା ଅଲଗା କିଛି କହିବ।
ହଁ, ଆଉ ଘରେ ସମସ୍ତଙ୍କ ଦେହ ପାହା ଭଲ?
ହଁ, ଭଲ।
ଆଉ
ରୋଷେଇ ଫୋସେଇ କଣ ହେଇଛି କଣ ଖରାବେଳେ ନା ହବ?
ହଁ, ହବ ମା କଣ କରିବ ତାଙ୍କର ଆଉ।
ଉହୁଁ, କିଏ କିଏ ଅଛ କି? ମା, ବାପା ଆଉ ତମେ?
ହଁ, ମା, ବାପା, ମୁଁ ଭାଇ ଆଉ।
ଉହୁଁ, ସାନ ନା ବଡ଼?
ମୁଁ ସାନ।
ସେ କଣ କରୁଛି ସେ?
ବଉଡ ସେ କାମ କରୁଛନ୍ତି।
ଓ ହୋ। କୁଆଡେ ବୁଲାବୁଲି କରିବା ପାଇଁ ଯି ଯିବ ନା ଯିବନି କୁଆଡେ ବୁଲାବୁଲି କରିବା ପାଇଁ?
ଭାବିଚୁ ପୁରୀ ଫୁରି ଯିବୁ ଟିକେ ଆଉ
ହୁଁ ଉଁ ଯାଅ ଭଲ ରଥଯାତ୍ରାରେ ଦେଖ।
ଆଉ ତମେ ଯିବ ନା ନାଇଁ?
ତ ଭାବିଚି ରଥଯାତ୍ରା ଦିନ
ତା ଡୋରି ଲାଗିଲେ ଯାଇପାରିବା ନହେଲେ ଆମେ ଯେତେ ଭା
ହୁଁ ହୁଁ ଯାଇଚ କେତେଥର ଯାଇଛ ପୁରୀ?
ଦି ଥର।
ଓହୋ ଭଲ। ମୁଁ କରିବି ଦଶ ଥର ପାଖାପାଖି ଯାଇଛି ଆଉ
ତମ ଘରେ ଆଉ ସେଇ ଲେ କାର ବୋଧେ
ନା ନା ନା ନା। ତମ ତମ ଘର ପାଖରେ କଣ ଫେମସ ଜିନିଷ ଅଛି କୋହୁନ ମୁଁ ଜାଣିଯିବି କୋଉଠୁ
କପିଳାସ।
କପିଳାସ ନା
ଜାଣିଚ?
ହୁଁ
ଜୋରନ୍ଦା
ହୁଁ
ଆ ତମର କଣ ଫେମସ ଜାଗା ଅଛି?
ଆମ ପାଖ ସରୋବର।
ଆଉ?
ଆଉ ହେଲା ବିରଜା ମନ୍ଦିର।
ହୁଁ ହୁଁ କପିଳାସ ଜୋରନ୍ଦା କହିଲୁ ମାନେ ତ ଆମର ଜାଣି ଦେଇଥିବ ତମେ ଆଉ।
ହୁଁ ହୁଁ ହୁଁ
ଆଉ ତମେ ଏଥର ନଗା
ଉଁ ହଉ ରଖ ମୁଁ ଭାଇ ଆସିଛନ୍ତି ତାଙ୍କୁ ମେଡିସିନ ଦେଇକି ଲଗଉଛି।
ହୁଁ
ଚାଲୁଚି